ହ୍ୟାଲୋ। ହ୍ୟାଲୋ ହଁ ଭଲଅକନ୍ତି ହଁ ଭଲ ଆପଣ କେମିତି ଅଛନ୍ତି?
ହୁଁ ଭଲ ଅଛି ଆଉ କଣ କରୁଥିଲେ?
ମୁଁ ରୋଷେଇ କରୁଛି ଏବେ।
ଦିପହର ଖାଇବା ପାଇଁ?
ହଁ।
ଓକେ କଣ କରୁଛନ୍ତି ରୋଷେଇ? ମୁଁ ଅବେ ଜଷ୍ଟ ଖାଉକି ଉଠିଲି ପଢୁଥିଲି ବସିକି ଆଉ।
ଭାତ ହେଲା ଡାଲି ହେଲା ଭଜା ଆଉ ବାଇଗଣ ଆଳୁ ଚୁଇଁ ସବୁ ତରକାରୀ କରା ହୋଉଛି ଆଉ।
ହୁଁ ହୁଁ।
ହଁ। ମା କରି ହେଇଥିଲା ଝିଅ ଖାଇକି ସ୍କୁଲ ଗଲା ଖାଇଛି ଆଉ ଖାଇଲି
ହଉ ହଉ ଠିକ ଅଛି। ହଉ ଆଜି ତ ଦେବସ୍ନାନ ମୁଁ ଖାଇ ଥିଲ କେକ୍ ଖାଇଥିଲି।
ହୁଁ।
ଆଜି ତ ଦେବସ୍ନାନ ପୂର୍ଣ୍ଣିମା ବୋଧେ ନା?
ହଁ ହଁ ମନ୍ଦିର ଯାଇଥିଲ କି?
ହଁ ମନ୍ଦିର ତ ମୁଁ ଯାଇନି ନା।
ମୁଁ ବି ମୁ ବି ଯିବି ବହୁତ ଟାଇମ୍ ହେଲାନି ଗାଧେଇକି ଇଁ ଆସିଲା ବଳେ ପାଣି ନଥିଲା ତ ଘରେ ନଦୀ କି ଯାଇକି ଗାଧେଇକି ଆସିଲା ବେଳେ ଟାଇମ୍ ହେଇଗଲା। ଅ ଆଉ ଝିଅ ସ୍କୁଲ ଯିବ ବୋଲି ତା ପାଇଁ ଜଳଖିଆ କଲି। ସେ ଖାଇକି ଗଲା। ମୁଁ ମୋର ପୂଜା ସାରିଲି। ଜଳଖିଆ ଟିକଏ ଖାଇ ଲି ରୋଷେଇ କରୁଛି ଆଉ। ଓ ଟାଇମ ହେଲାନି ତ ଆଉ ଗଲିନ୍ ନାଇଁ ଗଲିନି ଆଉ।
ହଉ ସନ୍ଧ୍ୟାବେଳେ ନହେଲେ ପଳେଇବେ ଆଉ। ହୁଁ। ଆଉ କଣ?
କଣ କରୁଚନ୍ତି ଏବେ?
କିଛି ନାହିଁ ମୁଁ ଜଷ୍ଟ ପଢୁଥିଲି ବସିକି। ଗରମ ତ ହଉଚି। ଦେବସ୍ନାନ ପୂର୍ଣ୍ଣିମା ଯୋଗୁ ଆହୁରି ବୋଧେ ଗରମ ହଉଚି। ଠାକୁର ଯୋଉ ଠାକୁରଙ୍କର ଚର ହବ ଯୋଉ ଅଣସରରେ ଯି ବେ ନା ସେଥିପାଇଁ ବୋଧେ ଏବେ ଦି ତିନି ଦିନ ବେଶୀ ଗରମ ଲାଗିବ ଆହୁରି।
ହଁ ଏବେ ଠାକୁର ରଥ ଅଅଅଅ ଯାତ୍ରା ଯାଏ ବାହାରିଲା ଯାଏ ରଥକୁ ଏମତିଆ ପ୍ରାଏ ହବ୍ ଉମ୍ ହବ।
ରଥଯାତ୍ରା ଦିନ ଯାଇକି ଯା ହବ।
ଖରା ହବ ଟିକେ ବର୍ଷା ହବ ଟିକେ ଖରା ହବ ଟିକେ ବର୍ଷା ହବ୍
ସେଇଟା ତ ବେଶୀ ଗରମ ଲାଗିବ ଆହୁରି ଟିକେ ନାକୁ ବର୍ଷା ହେଇକି ଛାଡିଗଲେ ସେ ଆହୁରି ଗରମ ଲାଗ୍
ହଁ। ଆର ରଥଯାତ୍ରାରେ ପୁରୀ ଯିବ୍
ହୁଁ।
ପୁରୀ
ନା ବହୁତ ଗହଳି ଥିବ କୁଆଡେ ଆଉ ପୁର୍
ହୁଁ। ଆମର ଯାଉଚୁ କୋଉ ବର୍ଷ ଯାଉଚୁ କୋଉ ବର୍ଷ ନାହିଁ ଏମିତି ଆଉ।
ଯାହା ହଉ ଯାଉ ତ ସେମତି।
ଯିବି ବୋଲି ଭାବୁଚୁ ଏ ବର୍ଷ ଯେ ଦେଖିବା କଣ ହଉଛି?
ଯିବେ ଆଉ ଭଲ ନା କାଳିଆକୁ ଦର୍ଶନ କରିକି ଆସିଲେ। ଆମେ ବି ପୁରୀ ଯିବାର ଥିଲା ଦେ ଆଉ ତ ମନ୍ଦିରରେ ବୋଧେ ଠାକୁରଙ୍କୁ ଦେଖି ହବନି। ଆଉ କଣ ଯିବୁ ବୋଲି ଯାହୁଁନୁ ଆଉ। ଯାହା ଏବେ ଆଉ କଣ ଦେଖି ହବ କି? ତିନିଟା ଠାକୁରଙ୍କର ବୋଧେ ଖାଲି ଭିତର ମନ୍ଦିର ଟା ଖୋଲା ରହିବ ବୋଧେ ଠାକୁରଙ୍କୁ ଆଉ ଦର୍ଶନ କରି ତାକୁ ଦେବେ ନି ବଧେ।
ନାଁଇ ଯାହା ରଥ ଦିନ ରଥରେ ଠାକୁ ଦେଖିବ।
ହଁ ରଥଯାତ୍ରା ପରେ ଯାଇକି ମନ୍ଦିରରେ ଆଉ ହୁଁ। ଆଉ ସେଇ ଟାଇମ ରେ ଏତେ ଗହଳି ଥାଏ ରଥଯାତ୍ରା ଟାଇମ ରେ। ପଣ ଯିବ ସେଇ ଭିତରକୁ?
ରଥ ବାହାଡା କୁ ଗଲେ ବି ଭଲ ଆଉରି ବାହୁଡ଼ା ଦେଖିପାରିବ, ସୁନାବେଶ ବି ଦେଖିପାରିବ।
ହଁ ବାହୁଡାକୁ ଗଲେ ଭଲ। ବାହୁଡା ଦେଖିପାରିବ, ସହ ସୁନାବେଶ୍ ବି ଠାକୁରଙ୍କର ଭଲ ହୁଏ ନା।
ହଁ।
ଗରମ ତ ଏମିତି ହଉଚି ସେଇ ଭିତରେ ଆହୁରିଛି ପୁରା ଚିଡା ଲାଗୁଛି। ହୁଁ। ପୁଣି ଗହଳି ଏତେ ଲୋକ ଦେଖିକି ହିଁ ଯିବାକୁ ପଡିବ।
ଆରବର୍ଷ ଯାଇଥିଲୁ ପୁ ବାହୁଡାକୁ ଯେ ବର୍ଷା। ଆ ଭିଜି ଫିଜି ବାହୁଡ଼ା।
ଭଲ ନା ଠାକୁରଙ୍କର ବେଶ ଦେଖିଲେ ପୁଣି ବର୍ଷା ହେଇଗଲେ ବି ହଁ ଠିକ ଅଛି ଚାଲ। ଗରମ ଲାଗିବନି କିଛି ନାହିଁ ଖରା ହଉଥିଲେ ସେ ଯେତେ ପାଣି ସ୍ପ୍ରେ କଲେ ବି ସେମାନେ କଣ ଆଉ ଠିକ ରେ ଦେଖିବି ଦର୍ଶନ ବି କରିହବନି ବୋଧେ
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସବୁ ଭଲ ତମ ଘରେ
ଆଉ ଏମାନେ ବି ଗରମ ହବାର କାରଣ ବି ଅଲଗା ନା ସେମାନେ ଗଛ ଫଛ କାଟି ଦଉଛନ୍ତି କୁଆଡେ ଆଉ ବର୍ଷା ଟା ହବକି କଣ ହବ ଗଛ କାଠି ଦଉଛି ପୁଣି ପୁଣି ଏତେ ସାରା ଆମର ସବୁ ଘରେ ଗୋଟେ ଗୋଟେ କହିଲା ବେଳେ ଯାନବାହାନ ଓ ଏତେ ସାରା ଇନକ୍ରିଜ ହେଇକି ରହିଲେ କେମତି ହବ। ବହୁତ ବଢି ଯାଉଛି ନା ପୁଣି ଗଛ ଆଡେ କାଟି ଦୋଉଛନ୍ତି
ସେଏ ମୁନି ମୁନି ତାଳ ଦେଏ ତାଙ୍କୁ ହଁ
ଆଉ କ
ହ୍ୟାଲୋ ହଁ ଆଉ ବାହାରେ ସମସ୍ତେ ଭଲ ଅଛନ୍ତି ହଁ
ହଁ ଘରେ ସମସ୍ତେ ଭଲ ଅଛନ୍ତି। ହଁ ହଁ ଭଲ ଅଛନ୍ତି ଘରେ ସମସ୍ତେ
ରଜରେ କେମିତି ଗଲା ଏଥର? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ